ହଁ, ହାଲୋ।
ହଁ, କଣ କରୁଚନ୍ତି?
ଆଜ୍ଞା, ଶୁଭ ସମ, ବସିଚି ଆପଣ କଣ କରୁଚନ୍ତି?
ମୁଁ ତ ଅଫିସରେ ଅଛି।
ଆଛା, ଅଫିସ ରେ ଅଛନ୍ତି, ଅଫିସ ରେ ଅଛନ୍ତି କିନ୍ତୁ କଥା ହେଇପାରୁଚନ୍ତି? ଅଫିସରେ ଅଛନ୍ତି କିନ୍ତୁ କଥା ହେବା ପାଇଁ କିଛି ଅସୁବିଧା ନାହିଁ?
ନା ନା ନା, ଦଶ ପନ୍ଦର ମିନିଟ୍ ଚଳିବ।
ଆଛା, କେମିତି ଅଛନ୍ତି?
ହଁ, ମୁଁ ଭଲ ଅଛି, ଆପଣ?
ହଁ, ମୁଁ ବି ଭଲ ଅଛି। କେତେବେଳେ ସରିବ ଆପଣଙ୍କ ଅଫିସ? ଲଞ୍ଚ ମୁଁ କରିଥିଲି ଭା- ଆଛା। ଲଞ୍ଚ ମୁଁ କରିଥିଲି ଭାତ, ତରକାରୀ ଆଉ ଡାଲି, ଖିରି ଖଟା।
ଆଛା, ଆଜି କିଛି ସ୍ପେଶାଲ କି, ଏତେ ଜିନିଷ ବନେଇଥିଲେ?
ସ୍ପେସିଆଲ ନୁହ, ଏମିତି କିଛି ତ ସ୍ପେସିଆଲ ନାହିଁ, ଘରେ ବନେଇଥିଲେ ତ।
ଆଛା।
ହୁଁ। ଆପଣ କଣ ଖାଇଥିଲେ, ଆପଣ କଣ କରିଥିଲେ ଖାଇବା? ମଧ୍ୟାହ୍ନ ଭୋଜନ ରେ କଣ ଖାଇଥିଲେ?
ଆଜି ଆମର ଅ ଭାତ ଆଉ ସୋୟାବିନ୍ ଆଳୁ କଷା ହେଇଥିଲା ଆଉ ପାମ୍ପଡ଼।
ଆଛା, ବଢିଆ ଆଉ।
ହୁଁ ହୁଁ ଆପଣ କୋଉ ସବୁ ଜାଗା ବୁଲିବାକୁ ଯାଇଛନ୍ତି?
ହଁ ବୁଲିଆକୁ ଯାଇଥିଲି।
ଏବେ ରିସେଣ୍ଟ ଲାଷ୍ଟ୍ କଣ ଯାଇଥିଲେ?
ନା ଏବେ ତ ଯାଇନି ବହୁତ ଦିନ ପରେ ଯଇଥିଲି ହେଲାଣି ସପ୍ତାହଟେ। ସ ପରେ ହବ ମୁଁ ଯାଇଥିଲି ଏବେ ଆଉ ଜାଇନି। ଏବେ ଯୋଜନା କରାହେଇଛି ପୁରୀ ଯିବା ପାଇଁ। ଆଗକୁ ରଥଯାତ୍ରା ବି ଆସୁଛି ନାଁ ତ।
ହଁ।
ହୁଁ
ହଁ ହଁ ସେଇଟା ତ ଆମର ମାନେ ବହୁତ ବଡ ପର୍ବ ରଥଯାତ୍ରା ଓଡିଆ ମାନଙ୍କର। ଆ ତ ସେଇଟା ତ ଯେମିତି ହେଲେ ଯିବା ଅଥା କିନ୍ତୁ ସମସ୍ତଙ୍କ ଡୋରି ଲାଗିନଥାଏ ତ।
ହଁ ସେଇଟା ବି ଆପଣ ଠିକ୍ କଉଚନ୍ତି। ସମସ୍ତଙ୍କ ଡୋରି ଲାଗିନଥାଏ ତ ସମସ୍ତେ ତ ଯାଆନ୍ତିନି ବି।
ହୁଁ ହୁଁ ଆମର ରଥଯାତ୍ରା କେବେ ଷୋହଳରେ ଅଛି ନା?
ହଁ ଷୋହଳରେ ଅଛି। ଆପଣ ଯାଉଛନ୍ତି? ଯିବେ ନା ଯିବେନି।
ହଁ ନାହିଁ ମୁଁ ତ ଯାଉନି ଏଥର। ଅ ମୁଁ କିନ୍ତୁ ଯାଏ ମଝିରେ ଥ ଗୋଟେ ଦି ବର୍ଷ ଯାଇଥିଲି ରଥଯାତ୍ରା ବେଳେ ବହୁତ୍ ଭିଡ ରୁହେ ତ। ଅ ସେମିତି ଭଲରେ ଦର୍ଶନ ହେଇପାରେନି ତ ମୁଁ ଖାଲି ଟାଇମ୍ ରେ ହିଁ ଯାଇକି ଦର୍ଶନ କରିକି ଆସେ।
ଆଛା। ତ କଣ ପାଇଁ ଯିବେନି ଏଥର? ଯିବା କଥା ନାଁ ଏଇଟା ଆପଣ ହିଁ କହୁଛନ୍ତି ମାନେ ଓଡିଶାର ବହୁତ ବଡ ପର୍ବ ତ। ବର୍ସୁକୁ ଥରେ ହଉଚି ଯେହେତୁ ଯାଇକି ଦର୍ଶନ କରିକି ଆସିବା କଥା।
ହଁ ସେଇଟା ତ ଠିକ୍ କହିଲେ କିନ୍ତୁ ଆ କଥା ହଉଚି ଆଗରୁ ମୁଁ ଜଣେ ଥିଲି ତ ଜଣେ। ଯିବା ଆସିଆ ହେଇପାରୁଥିଲା ଏବେ କଣ ମୋ ପରିବାର ମୋ ସାଙ୍ଗରେ ରହୁଚନ୍ତି। ତ ସେଇଥିପାଇଁ ଆଉ ସମସ୍ତଙ୍କୁ ନେଇକି ଯିବା ଟା ଟିକେ ସମ୍ଭବ ହେଇପାରୁନି।
ଉଁ ହୁଁ ହଁ ଆପଣ ବି ଠିକ୍ କହୁଛନ୍ତି ମାନେ ଆପଣ ଯାଇକି ଖାଲି ଅ ଦର୍ଶନ କରିକି ଆସିଲେ ବି ସେଇଟା ବି ଠିକ୍ ନାହିଁ ନା ପରିବାର ଲୋକ ବି ଅଛନ୍ତି ତାଙ୍କ ସହିତ ସମସ୍ତେ। ତମ ସ ସାଙ୍ଗ ହେଇକି ଗଲେ ଭଲ ଲାଗିବ। ଏକଲା ଗଲେ ଭଲ ଲାଗିବନି ନା
ହଁ ତ ଏବେ କଣ ମୋର ଗୋଟେ ଛୋଟ ପୁଅ ହେଇଚି ତ ତାକୁ ଏବେ ସାଙ୍ଗେ ସାଙ୍ଗେ ବେଶୀ। ଏ ଯାତାୟାତ କରିବାଟା ଏତେ ଠିକ୍ ଲାଗୁନି। ତ ତାର ଦେହ ଖରାପ ହେଇଯାଉଚି ତ ସେତଳେ ସିଏ ଯେତେବେଳେ ଟିକେ ବଡ ହେଇଯିବ। ସମସ୍ତେ ମିଶିକି ଯିବୁ ଆଉ।
ଉଁ ହୁଁ ହଁ ଠିକ୍ କହୁଚନ୍ତି ଆପଣ ତାହେଲେ ବଢ଼ିଆ କଥା।
ଉଁ ହୁଁ ପୁରୀ ଛଡା ଆଉ କଣ କଣ ବୁଲିଛନ୍ତି ସବୁ।
ପୁରୀ ମୁଁ ବୁଲିଚି ପାଖାପାଖି କୋଣାର୍କ। ଅ ନନ୍ଦନକାନନ ଏମିତି ସେ କଣ ସେଟା ଇସ୍କନ ମନ୍ଦିର ତା ସଇତ ଦେଉଳି ପାଖାପାଖି ସବୁ ବୁଲିଚି।
ଆଚ୍ଛା। ଆଉ ଆପଣ କନ୍ଧମାଳ ଏରିଆ ଆଡେ ବୁଲାବୁଲି କରିଛନ୍ତି।
ଆଜ୍ଞା ହଁ ବୁଲାବୁଲି କରିଚି। କନ୍ଧମାଳ ତ ବଢିଆ ବଢିଆ ଜାଗା ଅଛି। ଏମିତି କି ସେ କଣ ଦାରିମବାଡି। ମାନେ ଥଣ୍ଡା ଟାଇମ୍ ରେ ଗଲେ ତ ସେଠି ତ ବହୁତ୍ ଥଣ୍ଡା ହୁଏ ଏମିତିରେ ବି ଆଉ ସେ- ଗଲେ ତ ବହୁତ ଭଲ ଲାଗେ ଆଉ ପଡେ କନ୍ଧମାଳରେ ସେ ୱାଟ କଣ ୱାଟରପଲ୍ ଯୋଉ କରିଚି ଜଳପ୍ରପାତ ଗୁଡା ଯୋଉ ଅଛି। କଣ କଣ ନା ତାର? ମନେ ନାଇଁ ନା ଠିକ୍ ସେ କିନ୍ତୁ ସେ ପ୍ରାୟ ମୁଁ ସେ ଜାଗା ଯାଇଚି ଆଉ। ସେ ଜାଗାକୁ ଗଲେ ଗୋଟେ ଅଲଗା ପ୍ରକାର ମାନେ ଏମିତି ଲାଗେ ଯେମ୍। ତିକି ଆଉ ସେଠୁ ନ ଯିବା ପାଇଁ ମାନେ ଫେରିବା ପାଇଁ ଇଚ୍ଛା ହୁଏନି। ସେମି ତାର ସେଗୁଡା ଦେଖିକି ମାନେ ସେଇଠି ହିଁ ରହିବାକୁ ଇଚ୍ଛା ହୁଏ। କେମିତି ସୁନ୍ଦର ହେଇଚି ସେ ଜାଗା ଗୁଡା।
ସେଇଟା ତ ଠିକ୍ କହିଲେ ମାନେ ପ୍ରାୟ ଓଡିଶାରେ ଯେତିକି ଜାଗା ମୁଁ ବୁଲାବୁଲି। କରିଛି ମତେ ବି କନ୍ଧମାଳ ଏରିଆ ଯିବା ପାଇଁ ସବୁବେଳେ ବହୁତ ଭଲ ଲାଗେ ଏ ସେଇଠି କଣ ବୋହୁତ୍ ଗୁଡା ଜଳପ୍ରପାତ ଅଛି। ଏ ତାରେ ତାଙ୍କ ଖ ବୋହୁତ୍ କମ୍ ଖରା ହୁଏ। ଶୀତ ଦିନେ ବୋହୁତ୍ ଭଲ ଲାଗେ ଥଣ୍ଡା, ଆଉ ବର୍ଷା ଦିନେ ବି ଠିକ୍ ଠାକ୍ ଭଲରେ ବର୍ଷା ହୁଏ।
ହଁ ସେଇ ଏରିଆରେ ମାନେ ସବୁ ପ୍ରକାର ମିଳିବ କହିଲେ ଚଳେ, ତା ତା ସହିତ ଗୋଟେ ପ୍ରାକୃତିକ ଯୋଉ ଆମର ସୌନ୍ଦର୍ଯ୍ୟ, ତା ସହିତ ସବୁ ପ୍ରକାର ସେଇଠି ହିଁ ମିଳିବାକୁ ମିଳେ। ମାନେ କନ୍ଧମାଳରେ ପୁରା ନେହୁରାଲ୍ ଯୋଉଟା କହିବେ ସେଇଟା ମିଳେ। ତା ସହିତ ସେଇଠିର ଏମ୍ତି ମାନେ ଭଲ ଲାଗେ
ହଁ ଆଜ୍ଞା।
ହଁ।
ସେଇଆ ଠିକ୍। ମାନେ ଓଡିଶାରେ ତ ପ୍ରାୟ ଯେତିକି ଜାଗା ଅଛି ସବୁଆଡେ ମାନେ ଟିକେ ଗରମ ବୋହୁତ୍ ରହେ। କିନ୍ତୁ କନ୍ଧମାଳ ହଉ କି କୋରାପୁଟ୍ ଏରିଆ ହେଲା ଏଇ ସବୁ ଏରିଆ ମାନେ, ବୋହୁତ୍ ଭଲ ମାନେ ଥଣ୍ଡା କୁ ଥଣ୍ଡା ବି ଲାଗେ ଖରା କମ୍ ହୁଏ ବର୍ଷା ବି ଠିକ୍ ଠାକ୍ ହୁଏ। ଆଉ ବୋହୁତ୍ ଭଲ ଭଲ ଜାଗା ବି ଅଛି ବୁଲିବା ପାଇଁ।
ହୁଁ। କୋରାପୁଟ୍ ତ ମୁଁ କହିପାରିବିନି କେବେ ଯାଇନି, କିନ୍ତୁ ଦେଉମାଳି ମୁଁ ଶୁଣିଛି ବାସ୍ ମାନେ ଦେଖିଛି। ଖାଲି ଭିଡିଓ ଚିତ୍ର ମାଧ୍ୟମରେ ଦେଖିଛି। ଭିଡିଓ ମାଧ୍ୟମରେ ଦେଖିଛି ସେତିକି। ଆଉ ଯେତିକି ଦେଖିଛି ସେଇଠି ବୋହୁତ୍ ସେଇଟା ବି ବୋହୁତ୍ ସୁନ୍ଦର ହେଇଛି ଜାଗାଟା। ଦୋଉମାଳି ଯୋଉଟା କୁହନ୍ତି କୋରାପୁଟ୍ ପାଖ ଏରିଆ ରେ ଅଛି ନା କଣ ସେଇଟା?
ହଁ ମୁଁ ଦେଓମାଳି ଥରେ ଯାଇଥିଲି। ଡୁଡୁମା ଜଳପ୍ରପାତ ବି ଥରେ ଯାଇଥିଲି। ଆଉ ସେଠି ଗୋଟେ ମନ୍ଦିର ଅଛି, ନା ତ ମୁଁ ମନେ ପକେଇ ପାରୁନି। ସେଠି ଗୋଟେ ବି ଭଲ ମନ୍ଦିର ତ ମୁଁ ସେଇଠି କି ଯାଇଥିଲି କି ଆନ୍ଧ୍ର ଆଉ ଓଡିଶାର ହଁ ଦି ପଟ ଯାକର ଫୋନ୍ ରେ ନେଟ୍ ୱାର୍କ ବି ଆସେ। ଅଲଗା, ଅଲଗା ଟପ୍ ଦେଖାଏ। ତ ସେଇ ଜାଗା ଟା ବି ବୋହୁତ୍ ଭଲ ଲାଗିଥିଲା।
ଉୁଁ ହୁଁ। ଆଉ ଆଗକୁ କୋଉଠି ଯୋଜନା କରିଛନ୍ତି ବୁଲାବୁଲି କରିବା ପାଇଁ? ମାନେ ଏହି ରଥ ଯାତ୍ରା ଛାଡିଦେଲେ ରଥଯାତ୍ରା ଆପଣ କହିଲେ ମୁଁ ଯିବିନି ବୋଲି କହିଲେ ମାନେ ପରିବାର ଅଛନ୍ତି। ଛ-ଗୋଟେ ଛୋଟ ପୁଅ ଅଛି ତ ଯାଇପାରି ବୁନି। ଆଉ ଆଗକୁ କୋଉଠି ଯୋଜନା କରୁଛନ୍ତି?
ହଁ ଯୋଜନା ତ ଅଛି ଏଇ ଏଇ ଗୋଟେ ବର୍ଷ ଭିତରେ ଯୋଜନା ଅଛି ଯେ ଅ ଆ ଇଏ ଯ ଆନ୍ଧ୍ରପ୍ରଦେଶ ଯିବାର ଅଛି ଥରେ। ଆଉ ବେଳେ ବେଳେ ଅଫିସ୍ ର କିଛି ମିଟିଂ ରୁହେ ଆମର, କିସ୍ଲା କିସ୍ଲା ବୋଲି ଗୋଟେ ଏରିଆ ଅଛି। ହୁଁ, ସେଇଠୁ ଏବେ ଯିବାର ଅଛି। ତ ଗୋଟେ ନେଷ୍ଟ ବର୍ଷରେ ତିନି ଚାରିଟା ପ୍ଲାନ୍ ଅଛି ଯିବା ପାଇଁ।
ଆଛା ବଢିଆ କଥା ତାହଲେ। ଆପଣ ଏଇଠି ମାନେ ଏକଲା ଯିବେ ନା? ଅଫିସ୍ ଷ୍ଟାଫ୍ ସହିତ ଯିବେ ନା ଆପଣ ପରିବାରକୁ ନେଇକି ଯିବେ?
ଏଠୁ ଯେତେବେଳେ ହବ ସେତେବେଳେ ମୁଁ ଜଣେ ହିଁ ଯିବି। ଆଉ ବାକି ଯୋଉ ବୁଲାବୁଲି କରିବାକୁ ଯିବ ସେଇଟା ଫ୍ୟାମିଲିକୁ ନେଇକି ଯିବି।
ଉଁ ହୁ ହୁଁ। ବଢିଆ କଥା ତାହଲେ ଏତେ ଭାବିଛନ୍ତି, ଆଗକୁ। ଯୋଜନା କରିକି ରଖିଛନ୍ତି।
ହ। ହଁ।
ଆଉ ଆଜି କଣ କଣ କଲେ ଆପଣ? ଆଜି ଦିନ ଟା କେମିତି ଗଲା ଆପଣଙ୍କର? ଏମିତି ତ ଆପଣ କହୁଛନ୍ତି ମୁଁ ଅଫିସ୍ ଯାଇଚି ବୋଲି।
ନା ବର୍ତ୍ତମାନ ଯାଇ ତ ଦିନ ବହୁତ୍ ଭଲ ଚାଲିଚି। ମାନେ ଯେମିତି ବେଳେ ବେଳେ ବହୁତ୍ କଠିନ ଟିକେ ରହେ ଦିନ ଗୁଡା କଠିନ ରହେ ଯେତେବେଳେ କାମ ପ୍ରେସର୍ ଅଧିକା ଥାଏ। ତ ଆଜି ତ କାମର ଏତେ ଭିଡ ନାହିଁ। ନର୍ମାଲ୍ ଦିନ ଭଳିଆ ଆଜି ଦିନ ବିତିଛି। ଆଉ ସକାଳୁ ବି ଠିକ୍ ମାନେ ବେଶି ବର୍ଷା ହେଇନି ଆଜି। ତ ଭଲ ଲାଗୁଚି। ନହେଲେ ଦୁଇ ଦିନ ହେଲା ଯୋଉ ପ୍ରକାର ବର୍ଷା ହଉଚି ଏ ଏଇ ପଟେ ଅ ଆମର ଆମର ଏରିଆରେ, ଅ ବହୁତ୍ ମାନେ ଏ ଏତେ ବେଶୀ କିଛି ଯାତାୟାତ କରିହଉନି। ଯୁଆଡେ ଗଲେ ବି ବେଶି ଓଦା ହେବାକୁ ପଡୁଚି। ଏମତି ଏଇ ଦିନରେ ତ ମାନେ ବହୁତ୍ ଦେହ ବି ଖରାପ୍ ହୁଏ। ସେଇ ଅନୁସାରେ ସେଇଟା ଟିକେ ଜଗି ରଖି ଚଳିବାକୁ ପଡୁଚି।
ହଁ ହଁ ଠିକ୍ କହୁଛନ୍ତି ଆପଣ। କାରଣ ଏବେ ବର୍ଷା ଦିନ ପଳେଇ ଆସିଲାଣି ନା। ତ ସେଥିପାଇଁ ଏଇ ଟାଇମ୍ ରେ ସରି ଏଇ ସମୟରେ ଦେହ ବି ଖରାପ୍ ହୁଏ। ସେଥିପାଇଁ ନିଜକୁ ବି ଧ୍ୟାନ୍ ରଖିବାକୁ ପଡିବ।
ହଁ। ସେମିତିରେ ତ ବର୍ଷା ଦିନ ବହୁତ୍ ଭଲ ଲାଗେ। କିନ୍ତୁ ବେଶି ଓ ଓଦା ଫୋଦା ହେଇଗଲେ ବି ଯୋଉ ମାନେ ପ୍ରତିଦିନ ଯୋଉ ଡ୍ରେସ୍ ପତ୍ର ଓଦା ହୁଏ ସବୁବେଳେ ଶୁଖେନି ଏଇ ସବୁ ଟିକେ ଦେଖିଲା ବେଳକୁ ଚିନ୍ତା ଲାଗୁଚି। ନହେଲେ ବର୍ଷା ଦିନ ତ ବହୁତ୍ ଭଲ।
ହୁଁ। ବର୍ଷା ଦିନ ଭଲ ଲାଗେ। ଯେତେବେଳେ ଭଲ ଲା କେ ସେତେବେଳେ ଭଲ ଲାଗେ କି ଯେତେବେଳେ କି ମାନେ ଟିକେ ଟିକେ ବର୍ଷା ହୋଉଥିବ ସେଇ ସମୟରେ ଭଲ ଲାଗେ। ଅଧିକ ବର୍ଷା ହଉଥିଲେ ଭଲ ଲାଗିବନି ନା। ତା ସହିତ ଏବେ ବର୍ଷା ଟାଇମ୍ ନା ତ ଯେହେତୁ ବର୍ଷା ହବ ହିଁ। ତାପରେ ଏବେ ସବୁ କଣ ଚାଷ କରିବେ ସବୁ ଧାନ ଲଗେଇବେ।
ହଁ। ତ ଚାଷ ବାସ ବହୁତ୍ ଭଲ ହୁଏ ବର୍ଷା ଦିନ। ହଁ। ଆଉ ଏଇଥିରେ କଣ ଆମକୁ ପନିପରିବା ଟିକେ ସପିସେଣ୍ଟ ମିଳେ ଖାଇବା ପାଇଁ। ନହେଲେ ଖରା ଦିନ ଅ ଶୀତ ଦିନ ପରେ
ସମୟରେ ସବୁ ମିଳିବ। ପନିପରିବା ଟିକେ କମ୍ ଦାମ୍ ରେ ମିଳିବ। ତା ସହିତ ଚାଷ ବି ଅଧିକାଂଶ ଅଧିକ ହୁଏ ନା ଏବେ ସମୟରେ। ସେଇଟା ହଉଚି ଫାଇଦା ଏଇ ସମୟର।
ଠିକ୍ କଥା କହିଲେ।
ହୁଁ।
ସେମିତିରେ ବି ସବୁ ଋତୁ ଭଲ। ହଁ। କିନ୍ତୁ ଖରା ଦିନ ଟା ଟିକେ ମାନେ ଅସହ୍ୟ ହେଇପଡେ। ଏ କିନ୍ତୁ ଖରା ଦିନ ନହେଲେ ବି ଚଳିବନି।
ହଁ। ଠିକ୍ କହୁଛନ୍ତି।
ଠିକ୍ ଅଛି। ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ଆଉ ଆଶା କରୁଚି ଆଉଥରେ କେତେବେଳେ ବି ଆମେ କଥା ହବା।
ଆଜ୍ଞା ଆଜ୍ଞା ଥାଇଁ ଧନ୍ୟବାଦ୍।
ଆଚ୍ଛା ଧନ୍ୟବାଦ୍।